ହ୍ୟାଲୋ।
ହାଲୋ ଜୟ ଜଗନ୍ନାଥ ଭାଇ।
ହଁ ଭାଇ ପ୍ରଣାମ।
ହାଲୋ।
କଣ କରନ୍ତି ଆପଣ?
ହଁ ଭାଇ ଭାଇ ମୁଁ ଆ ଟିକେ ପଢାପଢି ଚାଲିଛି, ମୁଁ ପଢ଼ାପଢି ଟିକେ ଚାଲିଛି ଭୁବନେଶ୍ୱର ଆସିଛି, ଆଉ ଆପଣ କରୁଛନ୍ତି?
ହଁ ଏଠି ବୁଲୁଚି ଆସିକି ଖାଇସାରିକି ଗାଧେଇକି ବୁଲୁଚି ଆସିକି କିିଛି ତ ମେଘ ଦିନ ତ ଷ୍ଟାର୍ଟ ହେଇଗଲାଣି। ମେଘ ବି ଟୁପୁର୍ ଟୁପୁର୍ ପକଉଛି ଏବେ ଟିକେ ଛାଡିଛି ବୋଲି ଏଠି ଆସି ବାହାରେ ଟିକେ ବୁଲାବୁଲି କରୁଛି।
ଆଚ୍ଛା ଆଉ ଆପଣଙ୍କ କଣ ଏବେ ଘରେ ଅଛନ୍ତି ନା କୋଉଠି ବାହାରେ ଅଛନ୍ତି?
ନାଇଁ ଏବେ ଘରେ ଅଛି। ଆପଣ କଣ କରନ୍ତି କି ବାହାରେ ରହନ୍ତି ନା ଘରେ ରହନ୍ତି?
ମୁଁ ତ ଘରେ ରୁହେ କିନ୍ତୁ ଏବେ ପାଠ ପଢିବା ପାଇଁ ମୁଁ ଟିକେ ଭୁବନେଶ୍ଵର ଆସିଛି ଦୁଇ ବର୍ଷ ପାଇଁ।
ଆଜ୍ଞା?
ମୁଁ ତ ଘରେ ରୁହେ କିନ୍ତୁ ଏବେ ପାଠ ପଢିବା ପାଇଁ ଟିକେ ଭୁବନେଶ୍ୱର ଆସିଛି ଦୁଇ ବର୍ଷ ପାଇଁ।
ଆଜ୍ଞା ପାଠ ପଢାପଢି ପାଇଁ?
ହଁ, ହଁ।
ତ ଆପଣ ଏବେ କୋଉ ଡ଼ିଉଟି କରୁଛନ୍ତି?
ଆପଣଙ୍କର ବହୁତ ଜୋରସେ ପବନ ବହୁଚି ବୋଧେ କିଛି ଶୁଭୁ ନାହିଁ ଠିକ୍ ସେ।
ଆଜ୍ଞା ତ କୁହନ୍ତୁ ଏବେ ଶୁଭିବ।
ହଁ ଆପଣ ଖିଆପିଆ ସରିଗଲାଣି ସକାଳେ?
ହାଲୋ।
ହାଲୋ ହଁ ମୁଁ କିହିଲି ଆପଣଙ୍କ ଖିଆପିଆ ସରିଗଲାଣି ସକାଳେ?
ଆଜ୍ଞା ତ ମୁଁ ଏବେ ପଖାଳ ଭା ତ ପୋଟଳ ଆଳୁ ଭଜା ବଡି ଚୁରା ଏବେ ଖାଇକି ଆସିକି ତ ଆପଣଙ୍କ ସାଙ୍ଗରେ ଏବେ କଥା ହଉଛି।
ଆଚ୍ଛା ଆଚ୍ଛା ଆପଣ ସକାଳୁ ସକାଳୁ ଏତେ ଜିନିଷ ଖାଇସାରିଲେଣି।
ଆଜ୍ଞ ତ ଏଗାରଟା ମୁ ଗାଁ ରେ ଥିବି। ହାଲୋ।
ଆଚ୍ଛା, ଆଚ୍ଛା।
ଆପଣ ଏବେ ଖାଇନାହାନ୍ତି?
ନା ମୁଁ ତ ଖାଇଛି କିନ୍ତୁ ମୁଁ ହାଲକା ଟିକେ ଖାଲି ବିସ୍କୁଟ ଖାଇଥିଲି ସକାଳୁ ଉଠି ଆଉ କିଛି ହେଇନି।
ଆଜ୍ଞା। ତ ଆପଣଙ୍କୁ କୁଆଡେ ଯେ ସବୁ ବୁଲିବାକୁ ଭଲ ଲାଗେ? ଏମିତି ରଜରେ ଯାଇଥିଲି ବୁଲିବା ପାଇଁ ଯଉ ପିଲାଙ୍କ ପାଇଁ ସେ ପର୍ବପର୍ବାଣୀ ତ ଆମେ ପୁଅ ପିଲା କିଛି ଇଁ ସାଙ୍ଗମାନସ ଥାଏ ବୁଲିବା ପାଇଁ ଟାଇମ୍ ପାସ୍ କରିବା ପାଇଁ ତ ବିଭିନ୍ନ ଜାଗାକୁ ଯାଉ ତୀର୍ଥସ୍ଥାନ ପୁରୀ ହୋଉ କୋଣାର୍କ କି ସି ସମୁଦ୍ର କୂଳ ବୁଲିବା ପାଇଁ ସାଙ୍ଗମାନଙ୍କ ସହ ଭୋଜି ବି କରୁ, ଆପଣ କୋଉଠି ଯାଇଥିଲେ?
ହଁ ଦେଖନ୍ତୁ ମୁଁ ତ ଆମର ଘରଟି ହଉଚି ବାଲେଶ୍ଵର ଠିକ୍ ଅଛି, ମୁଁ ପଢାପଢି କରିବା ପାଇଁ କେବଳ ଆସିକି ଭୁବନେଶ୍ୱର ରେ ରହିଛି। ଆଉ
ଜ୍ଞା
ଆଉ ରଜ ଛୁଟିରେ ଯେହେତୁ ମୁଁ ଘରକୁ ଯାଇଥିଲି ସେଥିପାଇଁ ଆମର ସେଠି ଗୋଟେ ପ୍ରସିଦ୍ଧ ଲ ଏକ ପ୍ରସିଦ୍ଧ ମନ୍ଦିର ଅଛି ଖୀରଚୋରା ଗୋପୀନାଥ ମନ୍ଦିର ଆପଣ ଶୁଣିଥିବେ ବୋଧେ? ହଁ ସେଠାକୁ ବୁଲିବା ପାଇଁ ମୁଁ ଯାଇଥିଲି ରଜରେ।
ହଁ ହ କୁହନ୍ତୁ।
ଆଉ ଆପଣ କ କଣ ପଢାପଢି କରୁଛନ୍ତି ନା କିଛି ଚାକିରି ଏବେ କରୁଛନ୍ତି?
ଚାଲଚି।
ଆଚ୍ଛା ଆପଣଙ୍କ କଣ ପଢୁଛନ୍ତି ଆପଣ ଏବେ?
ଏ ପ୍ଲସ ଥ୍ରୀ
ପ୍ଲସ୍ ଥ୍ରୀ କଣ ସରିଗଲାଣି ଆ କେତେ ଚାଲିଛି ଆପଣଙ୍କର?
ଆଜ୍ଞା।
ମୁଁ କହିଲି ମୁଁ କହିଲି ପ୍ଲସ ଥ୍ରୀ ସରିଗଲାଣି ନା ଚାଲିଛି ଆପଣଙ୍କର ହ୍ୟାଲୋ
ଆପଣ ବି କୋଉ ଇଏରେ ଶ୍ରେଣୀରେ ପଢୁଛନ୍ତି?
ମୁଁ ପଢୁଛି ମୁଁ ଏବେ କଣ ପ୍ଲସ ଟୁ ପରେ ମୁଁ ଏବେ ବି ଟେକ୍ କରୁଛି। ହ୍ୟାଲୋ
ହୁଁ
ହ୍ୟାଲୋ
ଆଜ୍ଞା
ହଁ ମୁଁ କହିଲି ମୁଁ ପ୍ଲସ ଟୁ ପରେ ଏବେ ବି ଟେକ୍ କରୁଛି ଆପଣ କଣ କରୁଛନ୍ତି?
ପ୍ଲସ ଟୁ ପରେ ଆଉ କିଛି ପଢିବା ପାଇଁ ଡିପ୍ଲୋମା କରୁନ୍ତି କି?
ନାଇଁ ପ୍ଲସ ଟୁ ପରେ ମୁଁ ବିଟେକ୍ କରୁଛି ଆପଣ ପ୍ଲସ୍ ଟୁ ପରେ ପ୍ଲସ୍ ଥ୍ରୀ କରୁଛନ୍ତି ନା?
ଆଜ୍ଞା।
ହଁ ଆପଣଙ୍କଣ ପ୍ଲସ୍ ଥ୍ରୀ ସରିଗଲାଣି ନା ଚାଲିଛି ଏବେ?
ଚାଲିଛି ଲାଷ୍ଟ ଇୟର।
ଆଜ୍ଞା କଣ ସାଇନ୍ସ ରେ କରୁଛନ୍ତି ନା ଆର୍ଟସ ରେ କରୁଛନ୍ତି? ଆପଣ ସାଇନ୍ସ ରେ କରୁଛନ୍ତି ନା ଆର୍ଟସ ରେ କରୁଛନ୍ତି ପ୍ଲସ୍ ଥ୍ରୀ? ସାଇନ୍ସରେ କରୁଛନ୍ତି।
ଆଜ୍ଞା।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ମା ଭାଇ ଭଉଣୀ ଭାଇ ତ ମୁଁ ଏକା ଜଣେ ମୋ ଭଉଣୀ ଦି ଭଉଣୀ। ତ ମୁଁ ବାପା ମା ଅଛନ୍ତି।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ସବୁ ଭାଇ ଭଉଣୀ ମାନେ ସମସ୍ତେ ପଢାପଢି କରୁଛନ୍ତି ନା।
ନାଇଁ ସମସ୍ତଙ୍କ ସରିଲାଣି ତ ମୋର ଖାଲି ଏବେ ଶେଷ ଅଛି ଗୋଟେ ବର୍ଷ ଅଛି। ସରିଜିଗଲେ ସରିଯିବ।
ଆଜ୍ଞା ଆଜ୍ଞା ଆପଣଙ୍କ ଘରଟା କୋଉଠି?
ହ୍ୟାଲୋ
ହଁ ମୁଁ କହିଲି ଆପଣଙ୍କ ଘର ଟା କୋଉଠି ହ୍ୟାଲୋ?
ଆଜ୍ଞା ଆପଣଙ୍କ ନେଟୱାର୍କ ପ୍ର ଇସୁ ବୋଧେ ହଉଛି?
ନେଟୱାର୍କ ଇସ୍ୟ ହଉଛି କି?
ଆଜ୍ଞା।
ନେଟୱାର୍କ ଇସୁ ହଉଛି କି?
ଆଜ୍ଞା ତ ଆପଣ କୁହନ୍ତୁ ମୁଁ ଶୁଣୁଛି ଆପଣ କୁହନ୍ତୁ?
ହଁ ଆଉ ମୁଁ କହିଲି ଆପଣଙ୍କ ଘରଟା କୋଉଠି? ହ୍ୟାଲୋ।
ହାଲୋ।
ହାଲୋ।
ହଁ ମୁଁ କହିଲି ଆପଣଙ୍କ ଘରଟା କୋଉଠି?
ହାଲୋ।
ହାଲୋ।
ଆଜ୍ଞା ତ ଏବେ ଆମ ଆଡେ ତ ଏବେ ବର୍ଷା ବହୁତ୍ ଜୋରେ ଉଠେଇ ଆସିଲାଣି। ଯୋଉ ଲୋକମାନେ ଧାନ ଚାଷ ତା ପାଇଁ ତଳି ଗୁରା ପକେଇଥିଲେ ଧାନ ରୋଇବେ ବୋଲି ଏ ଗାଈ ଗୋରୁ ବି ଏବେ ବର୍ଷା ଦିନ ଫିଟେଇ ଦଉଛନ୍ତି ଘାସ ଚରିିବାକୁ। ଶୁଣୁଛନ୍ତି।
ହଁ ହଁ ଆଜ୍ଞା ଆଜ୍ଞା।
ତ ଏବେ ଆମ ବାରିଆଡେ ବି ମ ଗାଁରେ ରହୁଛି ଏବେ ମୁଁ। ଏ ସମସ୍ତଙ୍କ ବାରି ଆଡେ ବି ଆମ ବାରି ଆଡେ ବି ତଳି ପଡିଛି ଧାନ ଚାଷ ପାଇଁ।
ଏବଂ ବର୍ଷା ହଉଛି ଆପଣଙ୍କର ସେପଟେ ଏବେବି?
ଆଜ୍ଞା।
ବର୍ଷା ହଉଛି ଏବେ ବି ଆପଣଙ୍କର ସେପଟେ?
ଆଜ୍ଞା ଏଇ ଲଘୁଚାପଟା ତ ଇଏ ଲାଗି ରହିଛି ଦିନ ରାତି କିଛି ମାନିନି ଆଉ ଟୁପୁରୁ ଟୁପୁରୁ କି ବେଳେ ବେଳେ ଜୋରେ ବି ହଉଛି। ବିଲ କରି ଗା ସବୁଡେ ପାଣି ବି ହେଲାଣି।
ଆଜ୍ଞା ଆମେ ଯୋଉଠି ରହୁଛେ ଆମର ବି ତିନି ତିନି ଦିନ ହବ ବହୁତ ଜୋର ସେ ବର୍ଷା ହଉଥିଲା କିନ୍ତୁ ଏବେ ଆଜି ଟିକେ ପାଗ ଟିକେ ଭଲ କରିଛି ଏତେ ବର୍ଷା ନାହିଁ।
ଆଜ୍ଞା ଏ ଧାନ ପାଇଁ ଯୋଉ ତଳି ପଡି ଥିଲା ସିଏ ବି ଏବେ ଧୀରେ ଧୀରେ ନଷ୍ଟ ହବାକୁ ଲାଗିଲାଣି କାରଣ ବହୁତ ପ୍ରଚୁର ପାଣି ଯୋଗୁ ସି ଏବେ ସଢି ଯାଉଛି। ହଉ ତ ଜାଣିଥିଲି ତ ସବୁ ଜିନିଷ ପାଣିରେ ରହିଲେ ବି ସଡିଯାଏ।
ହଁ ହଁ ନିଶ୍ଚିତ ଚାଷୀ ମାନଙ୍କ ବି ବହୁତ ଅସୁବିଧା ହଉଥିବ ମାନେ ବର୍ଷା ହବା ଟା ଭଲ କିନ୍ତୁ ଅତ୍ୟଧିକ ହବାଟା ବି ଭଲ ନୁହଁ ନା ଚାଷ ବାଷ ଖରାପ ହେଇଯିବ।
ତ ଚାଷୀ ମାନଙ୍କ ପାଇଁ ଏବେ ଇଏ ଦୁଃଖର ଘଟଣା। ବେଶି ନଷ୍ଟ ହେଇଯାଇଛି ତ ନା ମୁଁ କରେନି ଆମ ଘରେ ହୁଏ। ବାପା ବାପା କରନ୍ତି।
ଆଜ୍ଞା ଆପଣଙ୍କ ବାପା ଚାଷ କରନ୍ତି?
ଆଜ୍ଞା।
ଆପଣଙ୍କ ବାପା ଚାଷ କରନ୍ତି?
ଆଜ୍ଞା।
ଆଚ୍ଛା କଣ କଣ ଚାଷ କରନ୍ତି ଆପଣଙ୍କ ବାପା?
ହ୍ୟାଲୋ।
ହଁ ମୁଁ କହିଲି କଣ କଣ ଚାଷ କରନ୍ତି ଆପଣଙ୍କ ବାପା?
କୁହନ୍ତୁ ଶୁବିଲାନି ଆଉଥରେ କୁହନ୍ତୁ।
କଣ କଣ ଚାଷ କରନ୍ତି ଆପଣଙ୍କ ବାପା?
ହଁ ଚାଷ କରନ୍ତି।
କଣ କଣ ସବୁ କରନ୍ତି ଚାଷ?
ଚାଷ କରନ୍ତି ଧାନ ଚାଷ ଯେମିତି ମୁଗ ଖରା ଦିନେ ମୁଗ ବିରି କୋଳଥ
ଆଛା ଆପଣ ବି ତ ଶିଖିଥିବେ କିଛିଟା କିଛିଟା? ଆପଣ ବି ତ ସେ ଚାଷ ବିଷୟରେ କିଛିଟା ଜାଣିଥିବେ?
ହ୍ୟାଲୋ।
ହଁ ମୁଁ କହିଲି ଆପଣ ବି ତ ଚାଷ ବିଷୟରେ ଜାଣିଥିବେ କିଛି? ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ ଆପଣ ତ ଚାଷ ବିଷୟରେ ବହୁତୁ କିଛି ଜାଣିଥିବେ ଆପଣଙ୍କ ବାପାଙ୍କ ଠାରୁ?
କଣ କହିଲେ?
ଆପଣ ଚାଷ ବିଷୟରେ ତ ବହୁତ କିଛି ଜାଣି ସାରିଥିବେ ଆପଣଙ୍କ ବାପାଙ୍କ ଠାରୁ?
ହଁ ତ ପ୍ରଥମେ ଧାନ ଚାଷ କେମିତି ହୁଏ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ତ ଶୁଣନ୍ତୁ।
ହଁ ହଁ କୁହନ୍ତୁ। କୁହନ୍ତୁ କୁହନ୍ତୁ।
ତ ଧାନ ଚାଷ ସାଧାରଣତଃ ପାଣିରେ ଫାଷ୍ଟ ଧା ଧାନ ବତୁ ପୂର୍ବ ଥର ଧାନ ଅମଳ କରିକି ବି ବିହନ ପାଇଁ ହଉ ଧାନ କୁ ବର୍ଷା ଟିକେ ଟିକେ ଆରମ୍ଭ ହେଇଗଲେ ଏ ପାଣିରେ କିଛି ଦିନ ପାଇଁ କିମ୍ବା କିଛି ଘଣ୍ଟା ପାଇଁ ପାଣି ରେ ବତୁରା ହୁଏ ଧାନ। ତ ତାପରେ ସେ କିଛି ଭିଜିଗଲା ପରେ ତାକୁ ଆମେ ଛାଣି ଦେଇଥାଉ। ଖା ଖାଲି ପାତ୍ରକୁ ବା ଅଖାରେ ଛାଣି ତାକୁ ଅଖା ପକେଇକି ତାକୁ ପାଣିରେ ଟିକେ କିଛି ସମୟ ଛିଞ୍ଚିକି ଭିଜେଇିବାକୁ ଦଉ ସେ ଯାହା ଫଳରେ ସେ ଗଜା ହେଇଯିବ ଉଷ୍ମ ଦ୍ଵାରା ଉଷ୍ମ ହେଇକି। କିଛି ଗରମ ଆଉ କିଛି ଥଣ୍ଡା ପାଇଁକି ସେ ଗରମ ଆଉ ଗଜା ହେଇଗଲା ପରେ ତାକୁ ଆମେ ଏ ନି ନି ଯୁ କିଆରିରେ ସମତୁଲ କ କରିକି ପାଣି ମଡେଇବା ଦ୍ଵାରା ପାଣିକି ତାକୁ ସଫା କରିକି ତା ତଳି ପାଇଁ ଇଁ ଗଜା ମାନଙ୍କୁ ଛିଞ୍ଚନ କରିଥାଉ ଆଉ ତାହା ଫଳରେ ଧାନ ଗଜା ଓ ବର୍ଷା ରା ବଢିକି ସେ ଯ ଖାଦ୍ୟ ପୋଷଣ ଦେଇକି ସେ ତଳିରେ ପରିଣତ ହୁଏ। ତାକୁ ତାହାପରେ ଆମେ ନିଜ ତ କିଆରିରେ ଏ ଲୋ ଟ୍ରାକ୍ଟର ଦ୍ଵାରା ହଳ କରି ତାପରେ ମ ମଜୁରିଆ ମାନଙ୍କ ସା ତାକୁ ରୁଇ ଥାଉ ଧାନକୁ ତାପରେ ସେ ଆସ୍ତେ ଆସ୍ତେ ବଡ ହଇ ଫୁ ଫୁ ଧାନ ହୁଏ ତାପରେ ଆମେ ଖରାଦିନ ଶୀତ ଦିନ ଆରମ୍ଭ ହଉ ହଉ ତ ଧାନ ପା ଚି ଗଲା ପରେ ତାପରେ ଆମେ ତାକୁ ଅମଳ କରିଥାଉ।
ଆଉ ଆପଣ ଏବ ବର୍ଷ କରିଛନ୍ତି କି ଧାନ ଚାଷ?
ଆଜ୍ଞା।
ଆପଣ ଏବ ବର୍ଷ ଧାନ ଚାଷ କରିଛନ୍ତି?
ସେ ଧାନ ଚାଷ ଏଇଭଳି ହୁଏ।
ଆଜ୍ଞା।
ହ
ଆଉ ଆପଣଙ୍କ
ଏବେ ତ ଭଉ ଜୋରେ ବି ମେଘ ଉଠିଲାଣି। ତ ପୁଣି ଥରେ ବର୍ଷା ବି ହବାର ସମ୍ଭାବନା ତ ଅଛି ତ ବର୍ଷା ବି ତ ହେଇପାରେ ଆଜ୍ଞା। କାରଣ ବହୁତ କଳା ବାଦଲ ଘେରି ଆସି ହେଇଗଲାଣି ଚାରିଆଡେ।
ହଁ।
ତ ଏବେ ସମସ୍ତେ ଚା ଚାଷୀ ମାନେ ନିଜ ନିଜ ତଳି ତିଆରିରେ ଏବେ ଏ ପାଣି କାଟୁ ଅନ୍ତୀଅ ପାଣି କାଟିଲେ ବି କିଛି ଫାଇଦା ହଉନି କାରଣ ସବୁଆଡେ ପାଣି ହେଇଯାଇଛି। ଆଉ ଗାଈ ଗୋରୁ ମାନେ ବି ଲୋକମାନେ ଛାଡି ଦଉଛନ୍ତି କିଛି ଘା ପାଇଁ ବେସି ଗାଈ ତ ବୁଝି ପାରୁନାହାନ୍ତି ସେ ଯେହେତୁ ପଶୁ ପକ୍ଷୀ ଭଳିଆ ନାଇ ସବୁ ଆସୁଛନ୍ତି ତା ତଳି ଗୁଡ଼ା ବି ଖେ ଖେଦି ପକଉଛନ୍ତି ତାକୁ ଖାଇଦଉନ୍ତି ଯେତେ ବାଡବୁଜିଲେ ବି କିଛି ଫାଇଦା ହଉନି କାରଣ ସେମାନେ ନିଜ ସିଂହରେ ତାକୁ ତା ଭା ଭାଙ୍ଗି ଦଉହନ୍ତି ବାଉଁଶ ଗୁରାକୁ। ତ ଲୋକମାନେ ବି ଏତେ ସମୟ ଆଜ୍ଞା।
ଏବ ବର୍ଷର ଧାନ ଚାଷ ଆପଣଙ୍କର ଭଲ ହେଇଛି। ହଁ ଏବର୍ଷ ସେ ଧାନ ଚାଷ ଟା ଭଲ ହେଇଛି ଆପଣଙ୍କର ହ୍ୟାଲୋଆଉ ଧାନ ଚାଷ ଏଥର କରିଛନ୍ତି ଆପଣ?
ହ୍ୟାଲୋ
ମୁଁ କହିଲି ଧାନ ଚାଷ କରିଛନ୍ତି କି ଆପଣ ଏଥର ଧାନ ଚାଷ କରିଛନ୍ତି?
ଧାନ ଚାଷ
ହଁ ହଁ କରିଛନ୍ତି ଆପ
ହଁ ହଁ ମୋ ବାପା କରନ୍ତି ତ ଆମେ ମୁଁ ତ କେତେବେଳ ବାପଙ୍କୁ ସାହାଯ୍ୟ କରେ
ଆଜ୍ଞା ଆଜ୍ଞା ଆଉ ଧାନ କେ -ହେଇଗଲାଣି ନା ଧାନ ହବାର ଅଛି ଆହୁରି।
ଧାନ ତ ଏବେ ହେଇନି ଧାନ ଏବେ ତଳି ପଡିଛି। ରୁଆ ହବ ବୋଲି ଉ ବିଲ ଧାନ ଏବେ ଏବେ ତ ହୁଏନି ବର୍ଷା ଦିନେ ସେ ରୁଆ ହବ ବର୍ଷା ଦିନ ତ ଏବେ ଷ୍ଟାର୍ଟ ହେଇଛି। ହେଇନି ଏବେବି ବର୍ଷା ଦିନ ତ ଇଏ ଲଘୁଚାପ ଜନିତ ବର୍ଷା ଯୋଗୁଁ- ବାରମ୍ବାର ସବୁଦିନେ ମେଘ ଦିନ ରାତି ଧରି ଚାଲି ରହିଛି। ଆଉ ବର୍ଷା ଦିନ ଆରମ୍ଭ ହେଇଗଲେ ତ ତଳି ବି ବଢିଗଲେ ତ ଆମେ କିଆରି ରେ ଯାଇକି ରୋଇ ଦଉ
ହଁ ହଉ ତାହେଲେ ଆପଣ ଦେଖନ୍ତୁ ଚାଷ ବାସ କରନ୍ତୁ ମୋର ଟିକେ କାମ ପଡିଲାଣି ମୁଁ ଟିକେ ଆସୁଛି ରଖୁଛି ହେଲା।